ଇଁ ହାଲୋ। ହ୍ୟାଲୋ।
କଣ ଶୁଭମ୍ କଣ କରୁଚ?
ହାଲୋ।
ଶଭମ କଁ କରୁଚ?
ହାଲୋ।
ହାଲୋ।
ହାଲୋ।
ଆରେ କଣ କରୁଚ ଶୁଭମ?
ଏ ବସିଥିଲି ଆଉ ଖାଇକି ଏବେ ବସିଚି।
ଆଚ୍ଛା କଣ ଖାଇଲ? ମୁଁ ବି ଏଁଇ ପଢ଼ୁଥିଲି ଗୁରେ।
ଆଚ୍ଛା ଆଚ୍ଛା ଆମର ଆଜି ରାଗଚଣା ହେଇଥିଲା ଭାତ ଡାଲି ରାଗଚଣା ଖାଇଲି।
ଆଚ୍ଛା ଆଚ୍ଛା। ଆଉ ପରିବାରରେ ସମସ୍ତେ କେମତି ଅଛନ୍ତି?
ଆଉ ସବୁ ଭଲ ଅଛନ୍ତି ଆଉ ମମି ବାବା ସବୁ ଭଲ ଅଛନ୍ତି। ତମ ଭାଇର ତ ମେଟ୍ରିିକି। ପଢ଼ାପଢ଼ି ତାକୁ କରିବାକୁ ବାଧ୍ୟ କରୁଚି। କଣ କରିବା ଆଜିକାଲି ପିଲା ତ ଖାଲି ମୋବାଇଲରେ ହ ମାତିଲେ।
ହଁ ହଁ ଆଉ ତମ ସାନ ଭଉଣୀ କଣ କରୁଚନ୍ତି?
ସାନ ଭଉଣୀର ଏବେ ଏଇତ କ୍ଲାସ ହେଲା ତାକୁ କଣ ଟେନସନ ସିଏ ତ ବୁଲାବୁଲି କରୁଚି ତାର ତା ମଜା ଚାଲିଛି। ତାର ଆଉ ଦି ବର୍ଷ ପରେ ଟେନସନ ଆସିବ ଆଉ।
ପଢ଼ାପଢ଼ି କରୁନି କି ସେତେ?
ପଢାପଢି ସେତେ କରୁନି କିନ୍ତୁ ବୁଲୁଚି ବୁଲୁଚି ଟିଭି ଦେଖୁଚି।
ପଢା଼ ପଢି଼ କରିବାକୁ ପଡିବ ନା।
ତାର ଆଉ ନାଇନ୍ଥ ଆସିଲେ ସିରିଏସ୍ ସବଳତା ଆସିବେ ଆଉ କଣ କହିବ।
ଆଉ ପରିବାର ବାପା କେମିତି ଅଛନ୍ତି?
ବାପା ମଧ୍ୟ ଠିକ ଅଛନ୍ତି।
ତମ ବାପାଙ୍କର ସେ ଯୋଉ ଗୋଡ ଗୁଡା ମାଡ ହେଇଯାଇ ଥିଲା ବୋଧେ।
ହଁ ଆକ୍ସିଡେଣ୍ଟ ହେଇଯାଇଥିଲା।
କଣ ଭଲ ହେଲାଣି କି?
ଭଲ ହେଲା ଠିକ ହେଲା ଆ ପାଖାପାଖି ଦୁଇ ମାସ ଲାଗିଲା ଠିକ ହେବା ପାଇଁ। ଗୋଡ ଭାଙ୍ଗି ଯାଇଥିଲା ତ ଯେତେ ବୟସ ହେଇଯିବ, ସେତେ ଲେଟରେ ମାନେ ହାଡଟା ମିଶେ ସେଥିପାଇଁ ବହୁତ ଦି ମାସ ଖଣ୍ଡେ ଲାଗିଲା। ଏ ବହୁତ ଯୋରିଆ ଏକ୍ସିଡେଣ୍ଟ ହେଇଥିଲା ତ ଟିକେ ଟାଇମ ଲାଗିଲା ବହୁତ ଖର୍ଚ୍ଚ ମଧ୍ୟ ହେଲା କଣ କରିବା ଖର୍ଚ୍ଚ ତ କରିବାକୁ ପଡିବ ଠିକ୍ ତ ହେବାକୁ ପଡିବ ନା।
ହଁ । ଆ ମା କଣ କଉଛନ୍ତି?
ଆଉ ମା ମଧ୍ୟ ରୋଷେଇ କରିକି ବାହାରେ ବସିଛନ୍ତି କଥାହଉଛନ୍ତି କାଥିଲେ ଆଉ।
ମାଙ୍କର ଦେହ ଭଲ ଅଛି?
ଆଉ ମାଙ୍କ ଦେହ ଭଲ କଣ ସେମତି ଡାଇବେଟିସ ଭାରି ପଡିଲା କଣ କରିବା ।
ଓହୋ ଆ କଣ ତାଙ୍କର ଅଣ୍ଟା ଦରଜ ହଉଥିଲା ବୋଧେ?
ଅଣ୍ଟା ଦରଜ ଥିଲା ଅଣ୍ଟା ଦରଜ ଏବେ ଆଉ ହଉନି କିନ୍ତୁ ଏବେ ଡାଇବେଟିସ ହେଇଗଲା ଡାଇବେଟିସ ଭାରି ପଡିଲା ଦି ମାସ ତଳେ। ତାଙ୍କୁ ଯୋଉ ଡାଇବେିଟିସ୍ ହେବ ଏବେ ଆଉଥରେ କଣ୍ଟ୍ରୋଲ କରିକି ରଖିବାକୁ ପଡ଼ିବ।
ଓ ହଁ ମେଡିସିନ ପତ୍ର ସ ସବୁ ଦିଅନ୍ତୁ ମାଙ୍କୁ।
ଆଉ ତମର ପରିବାର ସବୁ କେମିତି ଅ ଛନ୍ତି ।
ନା ଆମ ପରିବାର ସବୁ ଭଲ ଅଛନ୍ତି ସାନ ଭଉଣୀ ଏବେ ଦଶମ ପାସ୍ କରିଲା ଭାଇଙ୍କର ଚାକିରୀ ଲାଗିଗଲା ଏବେ।
ଭାଇଙ୍କର କୋଉ ଚାକିରି ଲାଗିଲା?
ଆରେ ଆମର ଆସିଷ୍ଟାଣ୍ଟ ଲୋକ ପାଇଲଟରେ ଇଣ୍ଡିଆନ ରେଲୱେରେ।
ଆଉ ତ ସେ ଲୋକ ପାଇଲଟ ବହୁତ ଭଲ ଚାକିରି ବହୁତ ଭଲ ଦରମା ମଧ୍ୟ।
ହଁ ସେଇଟା ତ ବଡ ଭଲ କଥା କିନ୍ତୁ କାମ ବହୁତ ପ୍ରେସର ପଡୁନି କି ସେଥିରେ?
ଆଉ କାମ ତ ଟିକେ ପ୍ରେସର ସବୁ କାମରେ ପ୍ରେସର ତ ରହିବ ଟିକେ ନା ଟିକେ।
ପ୍ରାୟ ଦୁଇ ବର୍ଷ ପ୍ରାୟ ଦୁଇ ବର୍ଷ ଧରି ପରିଶ୍ରମ କରିଲେ ଭାଇ । ତାପରେ ଏବେ ଯାଇକି ଦୁଇ ମାସ ତଳେ ଜବ୍ ଲାଗିଲା ଭାଇଙ୍କର।
ଏଟା କୋଉଠି ପୋଷ୍ଟିଂ ହେଲା?
ଆଉ ଭୁବନେଶ୍ଵରରେ ପୋଷ୍ଟିଂ ହେଇଛି ବର୍ତ୍ତମାନ।
ଆଉ ତମେ ମଧ୍ୟ ସେଇ ଲାଇନ ଦେଇ ଯିବାକୁ ଚେଷ୍ଟା କରିବ ତା ହେଲା ଆଉ କଣ।
ନା ନା ମୋର ତ ଅଲଗା କିଛି ଅଛି ମୁଁ ବର୍ତ୍ତମାନ ଓପି ଏସ୍ ସି ପାଇଁ ପ୍ରିପାରେସନ ଚାଲିଛି ମୋର। ତ ପଢାପଢି ମୁଁ ବି କରୁଛି। ଆଉ ଦେଖିବା କଣ ହଉଛି।
ଆଉ ତମ ବାବାଙ୍କର ବେପାର କେମିତି ଚାଲିଛି?
ବେପାର କହୁନୁ ଏବେ ବହୁତ କ୍ଷତି ଚାଲିଛି କାହିଁକି ନା ସବୁ ପନିପରିବା ଶସ୍ତା ହେଇଯାଇଛି ନା । ତ ଶସ୍ତା ସମୟରେ । ଲୋକମାନେ ଅଧିକ ଖାଇ ଖାଇ ବିଯାରିଆ ହେଇଯାଉଛନ୍ତି। ତ ବେପାର । କିଛି ଭଲ ଚାଲିନି । ସବୁ କ୍ଷତିରେ ଚାଲିଛି ବେପାର । ହୁଁ। ସେଥିପାଇଁ ବାବା ବାବା ସେଥିପାଇଁ ଏବେ । ଚାରି ପାଞ୍ଚ ଦିନ ହେଲା ମାର୍କେଟ କୁ ଯାଉନାହାନ୍ତି।
ଆଚ୍ଛା ଭୋଜିଦିନ ଆସିଲେ ପୁଣି ବେପାର ଚାଲିବ।
ହଁ ଭୋଜିଦିନ ଆସିଲେ ତ ବହୁତ ଭଲ ଲାଭ ହିଁ ହୁଏ। ଏଇନା ପନିପରିବା ସବୁ ଅଧିକାଂଶ ମିଳେ ନାହିଁ ତ ପନିପରିବା ଆକାଶଛୁଆଁ ରେଟ ହେଇଯାଏ। ଏମିତି ହିଁ ବାଣିଜ୍ୟ ବେପାର ଏମିତି କ୍ଷତି ଲାଭ ହୋଇଥାଏ।
ହଁ ଠିକ ଠିକ କହିଲ।
ଆମର କ୍ଷତି ହେଲେ କଣ ତାକୁ କଣ ବନ୍ଦ କରିଦେବା କି ନାଇଁ ନା?
କ୍ଷତି ଲାଭ ତ ଚାଲିଥିବ ପୁ ତୁ ନିଜ କାମ ତ କରିବାକୁ ପଡିବ। ଆଉ ତମର ଆଈଙ୍କର ଦେହ କେମିତି ମୁଁ ଶୁଣିଥିଲି ମଝିରେ ବହୁତ ସିରିଅସ୍ ହୋଇଯାଇଥିଲେ ବୋଲି?
ଆଈଙ୍କର ଦେହ ସିରିଏସ ହେଇ ଥିଲା ତ? ଆଈଙ୍କୁ ଭୁବନେଶ୍ଵର ଏମସ ରେ ଆଡମିସନ କରା ହୋଇଥିଲା। ଗୋଟେ ମାସେ ତଳେ ଏବେ ଗୋଟେ କୋଡିଏ ଦିନ ହେଲା ଆଇଙ୍କର କାଳ ହେଇଗଲା।
କାଳ ହେଇଗଲା କି? ହଁ ଶୁଣିକି ବହୁତ ଦୁଃଖ ଲାଗିଲା ଆଚ୍ଛା ଆଚ୍ଛା।
ଯିଏ ଯିବାକୁ ଥିବ ଭଗବାନ ତାକୁ ରଖିପାରିବେ କି ଆମେ?
ନାଇଁ ଏମିତି ତ ହବନି କଣ କରିବା। ଯାହାର ଭାଗ୍ୟରେ ଯୋଉଟା ଲେଖା ହେଇଥିବ ସେଇଟା ହିଁ ହବ।
ହଁ।
ଆଉ ଅଜା ଠିକ ଅଛନ୍ତି ତ?
ହଁ ଅଜା ବର୍ତ୍ତମାନ ଠିକ ଅଛନ୍ତି। ତାଙ୍କର ଗୋଢ ହାତ ବିନ୍ଧା ବା ହଉଥିଲା। ତ ମେଡିିକାଲ ଫେଡିକାଲ ସବୁ ଦେଖେଇକି ମେଡିସିନ ପତ୍ର ଦିଆ ହେଇକି ଭଲ ହେଇଗଲାଣି ଅଜାଙ୍କ ଦେହ ଏବେ। ଆଉ ଟିକେ ଟିକେ ଏବେ ଉ ପାରୁ ନାହାନ୍ତି ସେତେ କିନ୍ତୁ ମାନେ ଟ୍ରାଏ କଲେ ତ ଉଠିବେ ନା?
ହଁ ହଁ । ଏମିତି ହୁଏ କଣ କରିବା ଆଉ ବୁଢା ଲୋକଙ୍କର ଆଉ ଚାଲ ବୁଲ ବୟସ ନାହିଁ ତ? ଘରେ ପଡ଼ିିକି ରହନ୍ତି ଆଉ।
ହଁ । ତ ଅଜା ବି ମାମୁଁ ବି ଏବେ ନାହାନ୍ତି ଗାଁରେ। ତ ଅଜା ବିଚାରି ହଉଛନ୍ତି ତ ଅଜା ଆମ ଘରେ ରହୁଛନ୍ତି।
କେମିତି? ଟିକେ ହବ।
ହଁ ଅଜାଙ୍କର ଦେହ ପ୍ରତି ଧ୍ୟାନ ଦବାକୁ ପଡୁଛି ନା ।
ହଁ ଠିକ ଠିକ କହିଲ ଭାଇ । ଆଉ ଭାଇ ଆମ ମ ଆମ ଅଜା ଆଇ ଙ୍କ ଦେହ ଭଲ ଅଛି ଏବେ ଖରା ଦିନ ତ।
ହଁ ।
ଖରା ଦିନ ଟିକେ ବିଜାରିଆ ହଉଛନ୍ତି ବୁଢ଼ା ଲୋକ କଣ କରିବା ବୁଢା ବୁଢୀ ଲୋକ ତାଙ୍କ ଏସିି ଆଣିକି ରଗା ହେଲା ଏବେ ଏବେ ଟିକେ ଭଲରେ ଶୋଉଛନ୍ତି ରାତି ପହରଟା।
ଆଛା ହଁ ବହୁତ ଗରମ ଲାଗେ ପ୍ରାୟ ଏକଚାଳିଶ ଡିଗ୍ରୀ ବୟଳିଶ ଡିଗ୍ରୀ ଖରା ହଉଛି ।
ହଁ। ଏ ବର୍ଷ ବହୁତ ଗରମ ଲାଗିଲାଣି ।
ବହୁତ ଗରମ । ଆଉ ତ ଅଜାଙ୍କର ବି ପି କଣ ହାଇ ହେଇଥିଲା ବୋଧେ?
ଅଜାଙ୍କର ବି ପି ହାଇ ହେଯାଇଥିଲା ଆଈଙ୍କର ମଧ୍ୟ ଡାଇବେଟିସ୍ ହାଇ ହୋଇଯାଇଥିଲା ଏବେ ଏବେ ସବୁ ଠିକ ନର୍ମାଲ ଚାଲଛିି । ଅଜାଙ୍କ ସେତେ ଟେନସନ ନୁହେଁ କିନ୍ତୁ ଆଈଙ୍କର ବହୁତ ଥା ତାଙ୍କ ଡାଇବେଟି ସବୁବେଳେ ହଇ ରହେ ତ ସେଟାଁ ଅଛି।
ଓ ହୋ ଆଚ୍ଛା ଆଚ୍ଛା । ତମ ଦଦା ଖୁଡି ସବୁ ଭଲ ଅଛନ୍ତି କି?
ଆମରଧାର ତ କାଳ ହେଇଗଲା । ଦୁଇ ବର୍ଷ ତଳେ ଦୁଇ ବର୍ଷ ତଳେ ହଁ ହଁ ।
ଆଚ୍ଛା ମୁଁ ଏବେ ଖୁଡିଙ୍କୁ ଗୋଟେ ପନ୍ଦର ଦିନ ତଳେ ଦେଖିଥିଲି କାହିଁକି ଖୁଡି କିଛି କହିନାହାନ୍ତି ମତେ।
ତାଙ୍କେ ହେତୁ ହେତୁ ନଥିବ ନାଇଁ ତାଙ୍କର ଆଉ ସେଇ କଥା ଉଠେଇବାକୁ ମଧ୍ୟ ଭଲ ଲାଗୁନଥିବ ତାଙ୍କୁ ଆଉ। ତା ଟ ବହୁତ କଷ୍ଟ, ସେ କଥା ବାରମ୍ବାର। କହିଲେ ତାଙ୍କ ମନ ମଧ୍ୟ ଖରାପ ହବ ସେଥିପାଇଁ। ମତ ଯା ଆଉ, ଆଉ ଆପଣଙ୍କ ଭଲ ଭଲ ଅଛନ୍ତି ତ?
କୋଇଲେ।
ଆପଣଙ୍କର ଦାଦା ଖୁଡି ସବୁ ଭଲ ଅଛନ୍ତି ତ ।
ହଁ ଦଦା ଖୁଡି ଭଲ ହନ୍ତି ଦଦାଙ୍କର ଏ ମଝିରେ ଆକ୍ସିଡେଣ୍ଟ ହେଇଯାଇଥିଲା ତ ବହୁତ ବହୁ ଟଙ୍କା ସରିଲା ଦେହ ତ ତାଙ୍କ ଦେହ ଭଲ ହବ ଆଉ।
ଆଉ ପିଇସା ପିସି ସବୁ କେମିତି ଅଛନ୍ତି?
ହଁ ପିଇସା ପିଇସି ଅଛନ୍ତି, ଆମ ଘରେ ହିଁ ଅଛନ୍ତି ପିଇସା ପିଇସି। ଅଜାଙ୍କୁ ଦେଖିବା ଆସିଥିଲେ ତ ତାପରେ ତ ତାଙ୍କର ଆକ୍ସିଡେଣ୍ଟ କି। ପ୍ଲସ ଙ୍କୁ ଅଜାଙ୍କୁ ଦେଖି ଆସିଥିଲେ। ତ ଏ ପିଇସା ପିଇସା ଅଛନ୍ତି ଘରେ ଆମର ଏବେ। ତାଙ୍କ ଦେହ ମଧ୍ୟ ଭଲ ଅଛି ସୁସ୍ଥ ଅଛି।
ଏ ସବୁ ସୁସ୍ଥ ରହିଲେ ତ ଭଲ ଦେହ ଭଲ । କେମିତି ହବ? ହଁ କୁହନ୍ତୁ କୁହନ୍ତୁ।
ଆଉ ପରିବାର ସବୁ ସ୍ନେହ ଶ୍ରଦ୍ଧା ସବୁ ଅଛି ତ ଘରେ?
ହଁ ସବୁ ସ୍ନେହ ସଧା ଅଛି, ଖାଲି ଦେହ ଟିକେ ଖରାପ ହେଇଯାଉଚି ମଝିରେ ମଝିରେ।
ହଁ ଦେହ ତ ଦେହ ପ୍ର ତି ଯାଗତର କରିବାକୁ ପଡିବ। କାହିଁକି ନା ଦେହଟା ମୁ ସୁସ୍ ତ ରଖିବା ହ ସବୁ କିଛି ଠିକ ରହିବ। ଆଉ ତମେ ଏବେ କଣ କରୁଚ? ପଠାପଢି କରୁଛ ପରା ଶୁଭମ୍?
ମୁଁ ଏବେ କମ୍ପିଟେଟିଭ ପାଇଁ ପଢ଼ାପଢ଼ି ଷ୍ଟାର୍ଟ କରିଦେଇଥାଏ। ରି ମ ବି ଆପଣଙ୍କର ଭାଇର ଯେମିତି ଏଲ ରେଲୱେ ପାଇଁ ପଢୁନଥିଲେ କି? ମୁଁ ମଧ୍ୟ ରେଲୱେ ପାଇଁ ପଢିବାକୁ ଚେଷ୍ଟା, ଚେଷ୍ଟା କଣ ପଢୁଚି। ଓ ମଧ୍ୟ ଲଗେଇବାକୁ ପଡିବ ଆଉ କଣ କରିବା? ମତେ ତ ଗମେଣ୍ଟ ଚାକିରୀ ହିଁ ଇଚ୍ଛା। ପ୍ରାଇଭେଟ ଚାକିରି ମତେ ଟ ଜମା ଇଛା ହିଁ ନାହିଁ । ବହୁତ କମ୍ପିଟିସନ୍ ହେଲାଣି ହଁ। ଠିକ କହିଲେ ।
ତ କିଛି ସବୁଥିରେ ପରିଶ୍ରମ କରିବାକୁ ପଡ଼ିବ। ନ
ପରେ ବହୁତ ପରିଶ୍ରମ କରିବା ପରିଶ୍ରମ ନ କଲେ ଆଜିକାଲି ଆଉ କିଛି ହୁଏ ନାହି।
କିଛ ହୁଏନି। ଆଉ ତୁମ ଭଉଣୀକୁ ବି ପଢାପଢି କରିବାକୁ କୁହ।
ଆଉ ହଁ। ଲାଣି କହିବାକୁ ପଡିବ ତ।
କାହିଁକି ନା ମୋବାଇଲ ମୋବାଇଲ ଦ୍ଵାରା ମାତିଲେ କିଛି ବି ଲାଭ ନାହିଁ। ଯଦି ପାଠ ପଢିବା ଆଗକୁ ବଢିବ। ତ ବାପା ମାଆଙ୍କର ନାଁ ବି ଉଚ୍ଚା ହବ, କଣ ଯଦି ଝିଅ ଯଦି କୌଣସି ସରକାରୀ କ୍ଷେତ୍ରରେ ଜବ କରିଲା, ତ ବାପା ମାଙ୍କ ନାଁ ବି ଉଚ୍ଚା ହବ ତ ଘରର ଫାମିଲି ବି ମାନେ ନିଜେ ବି ଖୁସି ରହିବ ଝିଅ।
ଠିକ ଠିକ କହିଲ ଭାଇ ଝିଅ ପିଲା କୁ ଚାକିରି କରିବା ଆଗକୁ ବଢିବା କଥା ନା। ହଣ କଳ ନା ବାହାଘର କରିଦଉଥିଲେ ଆଜିକାଲି ତ ଝିଅକୁ ବହୁତ ପାଠ ପଢିକି ଆଗକୁ ଯିବା କଥା ଆମ ହିସାବରେ।
ହଁ ସତ କଥା ଦେଖାଯାଉ ଆମର ବି ଫ୍ୟୁଚର କଣ ହଉଛି
ହବ ମହାପୁରୁଙ୍କ କୃପାରେ ଭ ମଙ୍ଗଳ ହବ ଆଉ କଣ କରିବା।
ଆଚ୍ଛା ଆଉ ତମ ପରିବାରକୁ ଧରିକି ଆମ ପରିବାରଡ଼େ କେବେ ଆସୁନ ବୁଲିବାକୁ।
ଯିବା ଯିବା ମୋର ତ ଟିକେ କାମ ରହିଯାଉଛି। ଦେଖିବା ଫ୍ରି ହେଲେ ମୁଁ ଆପଣଙ୍କୁ ଫୋନ କରିକି ଯିବି ଆଉ।
ହଉ ଠିକ ଅଛି ଆଉ।
ଠିକ୍ ଅଛି ଭାଇ ରଖିଲି।
ପଢ଼ା କରିବାର ଅଛି।
ଓ ହଉ ଠିକ ଅଛି ହଁ।